ହଉ
ହଁ ହାଲୋ।
ହଁ ହାଲୋ କଣ କରୁଛନ୍ତି ପୁରା ଫାଙ୍କା ଅଛନ୍ତି।
ହଁ ଏଇ ବସିଥିଲି ଶୋଇଥିଲି ଏଇ ଜଷ୍ଟ୍ ଉଠିଲି। ଆପଣ?
ହଁ ମୁଁ ବି ଏଇ ଆମର ମୁଁ ଟିକେ ଆଜି ଲେଟରେ ଉଠିଲି ତ ମାନେ ଟିକେ ନଅଟା ଦଶଟା ବେଳୁକୁ ଉଠିଲି। ସେଥିପାଇଁ ହଉଚି ମାନେ ମୁଁ ଏବେ ଗାଧେଇ ପାଧେଇକି ଆସିକି ଏବେ ଖାଇବାକୁ ଯିବି ଆଉ ଟିକେ ପରେ ଆପଣଙ୍କ ସହିତ ଟିକେ କଥା ହେବି ବୋଲି ଭାବିଲି କଥା ହେଇସାରିକି ଖାଇବାକୁ ଯିବି। ଆପଣ ଆଜି କଣ ଖାଇଚନ୍ତି?
ହଁ ମୁଁ ଆଜି ଖାଇଥିଲି ଏଇ ଉଁ ଗରମ ଭାତ ଆଉ ଚିକେନ ଦର୍ କାରୀ ଆଉ ଉଁ ଭେଣ୍ଡି ମିକ୍ସ ଭେଜ୍ ତରକାରୀଟେ ହେଇଥିଲା ବି ଆଉ ଆମ୍ବ ଆଉ। ଆଉ ଆପଣଙ୍କ ଘର କୋଉଠି? ହଁ
ଆମର ଘର ଏଇ ଭୁବନେଶ୍ୱରରେ। ଆପଣଙ୍କର?
ଆମ ଘର ଯାଜପୁର ଆଉ ଆପଣ ଏବେ କଁ କ ପଢୁଛନ୍ତି ନା କଁ କରୁଛନ୍ତି?
ହଁ ମୁଁ ହଉଚି ପଢାପଢି ପ୍ରିପ୍ୟାରେସନ୍ ଚାଲିଚି ଆପଣଙ୍କ ଘର ଯାଜପୁରରେ କୋଉଠି କହିଲେ ଆମ ଘର ବି ଭଦ୍ରକ ତ।
ଆମ ଘର ଯାଜପୁର ମାନେ ଏପଟେ ମାନେ ଯେଉଁ ଦାନଗଦି ବ୍ଲକ ଜାଣିଛନ୍ତି
ନାଇଁ ନାଇଁ ମୁଁ
ନାଇଁ ଏ ଭିତରୁ ହହୁ ଯାଜ ପୁ ରୋଡ଼ର ଭିତରକୁୁଅ ଟାଉନ
ଓହୋ ହଁ ଆମର କାରଣ ଧାମନଗର
ଓହୋ ଧାମନଗର
ହଁ ପାଖରେ ତ ସେଇ ଯାଜପୁର ପାଖରେ ନୁହଁ କି ଟାଉନ ପାଖରେ ମାନେ ବିରଜା ମନ୍ଦିର ମାନେ ସେ ଯୋଉଠି ଅଛି ସେଇ ପାଖରେ ନୁହଁ କି
ଆମ ଘରେ ଯାଜପୁର ଯୋଉ ରୋଡ ରୋଡ ର ଭିତର କ
ଓହୋ ସେଇଥିପାଇଁ ମୁଁ ଏତେ ତ
ହଁ ଆଜ୍ଞା ଆପଣ କଣ ପଢୁଥିଲେ
ମୋର ସାଇନ୍ସ ଥିଲା ବି ଏସ୍ ସି ଥିଲା ସରିଲାଣି
ମାନେ ଏବେ ସରିଛି ନା କେବେଠୁ
ନାଇଁ ସରିଲାଣି ତିନି ଚାରି ବର୍ଷ ହବ
ଓ ଏବେ କମ୍ପିଟେଟିଭ ପାଇଁ ପ୍ରିପେୟାର ହଉଛନ୍ତି ଆଉ
ହଁ ହଁ ହଁ କମ୍ପିଟେଟିଭ ପାଇଁ ଚାଛି ଆଉ
ହଁ ମୋର ବି ତ ସେଇଆ ଏବେ ଜଷ୍ଟ ମୋର ସରିଛି ଗ୍ରାଜୁଏସନ୍ ଦୁଇ ମାସ ହେବ ଆଉ କଣ କରିବୁ କଣ ନାହିଁ ବୋଲି ତ ବେଶୀ ମୁଣ୍ଡ ଖରାପ ହଉଛି ଆଉ
ଆପଣଙ୍କୁ ମୁଁ ଗୋଟେ ଭଲ କଥା କହୁଛି ବିଇଡି କରିଦିଅନ୍ତୁ ସେଥିରେ ଟିକେ କମ୍ପିଟିସନ କମ୍
ବିଇଡି ନା ବିଇଡି ବା ମୁଁ କଲିନି ମାନେ ମୁଁ ଆଉ ପକେଇନି ଏଣ୍ଟ୍ରାନ୍ସ ଦେଇନି ଆଉ ଖାଲି ଯାହା ଆନ୍ଧ୍ରା ବିଡି ଅଛି
ନାଇଁ ଦେଖନ୍ତୁ ଆନ୍ଧ୍ର ବିିଡିରେ ହଉଛି ଏତେ ଲକ୍ଷ ଲକ୍ଷ ଟଙ୍କା ସ ବଦଳରେ ଆପଣ ମାନେ ଗୋଟେ ବର୍ଷ ବ ପ୍ରିପେୟାର ହେଇଯାଆନ୍ତୁ ପ୍ରିପେୟାର ହେକିଇ ଯେଉଁ ଗଭର୍ଣ୍ଣମେଣ୍ଟ ବି ରେ ତ ସିଟ୍ ବଢ଼େଇବେ ନା ଆର ବର୍ଷକୁ ତ ସେଥିପାଇଁ ସେଇଟା କରିଦେଲେ ମୁଁ ାବରେ ଠିକ ହେଲେ ଯଦି ଆପଣ ମାନେ ଗଭର୍ଣମେଣ୍ଟ ଜବ ପାଇଁ ପ୍ରିପେୟାର ହେବାକୁ ଚାହୁଁଛନ୍ତି ତାହେଲେ ବି ହେଇପାରିବେ କିଛି ସେମତି କିଛି ନାହିଁ କିନ୍ତୁ ଅ ଏଗୁଡାକର ଭ୍ୟାକେନ୍ସି ଏକାଥରେ ଚାରି ବର୍ଷକୁ ଥରେ ବହୁତ ବାହାରୁଛି ସେଇ
ଆଜ୍ଞା ହୁଁ ନାଇଁ ମୁଁ ଏବେ ତ ଏଇ ଛଅ ମାସରେ ଏଇ ଫେବୃଆରୀରେ ଦବନି କି ଯୋଉ ଇଏ ଏକ୍ଜାମ ଟା ଯୋଉ ଜମ୍ ଗୋଟେ ଏଜାମ ହୁଏ ଜାଣିଛନ୍ତି ନା
ହଁ ହଁ ମୁଁ ବି ଜମ୍ ଦେଇଥିଲି ଆପଣ ସେଇଥିରେ ଦେବେ ବୋଧଏ
ଆଜ୍ଞା ଘର ଲୋକ ସେୟଆ କହୁଛନ୍ତି ଦେ ଦେଖିବା ବର୍ଷ ଟ୍ରାକ୍ କର କାଳେ ଯଦି ବାଜିବୁଜା ଗଲା ମାନେ ବର୍ଷେ ବି ତ ଆଉ ଟାଇମ୍ ନାହିଁ ଏଇ ଛଅ ସାତ ମାସ
ହ
ଆଉ ସେଇ ଅନଲାଇନ କୋଚିଂ ମୁ ଭାବୁଛି ଫିଜିକସ ବାଲ ର ଆଉ ପ୍ରିପେୟାର ହେବ ଦେଖିବା କଣ ହେଉଛି ଆଉ
ହଁ ସେଇଟା ଭଲ ହବ ମାନେ ମତେ ଲାଗେ କି ହାୟାର କ୍ୱାଲିଫିକେସନ ରଖିଲେ ଭଲ ମାନେ ନର୍ମାଲ ଗ୍ରାଜୁଏସନ ତ ସମସ୍ତେ କରୁଛନ୍ତି ନା ତାପରେ ଜବ୍ ପାଇଁ ପଶି ଯାଉଛନ୍ତି କିନ୍ତୁ ହାୟାର କ୍ଵାଲିଫିକେସନ ରଖିଲେ ଟିକେ ଭଲ ଲାଗେ ମାନେ ଟିକେ ଲାଗେ ଗୋଟେ ମାନେ ଭଲ ଲାଗେ ତ ଆଉ କଣ କହିବି
ହଁ ହଁ ଜ କହିଲେ ହଁ ଆଜିକାଲି ସମସ୍ତେ ତ ଅଖା ମଖା ବି ପ୍ଲସ୍ ଟୁ ସରିଲାଣି ସମସ୍ତଙ୍କର ଆଉ ପ୍ଲସ୍ ଟୁ ବି କେଉଁଠି ବି ଭ ଆଲୁ ନାହିଁ
ହ
ତାପରେ ପୁଣି ଗ୍ରାଜୁଏସନ ବି ହଁ ଧୀରେ ଧୀରେ ଦେଖୁନାହାନ୍ତି ଏଇ ଉପ ଆମ ଗାଁ ର ଗୋଟେ ଅଙ୍ଗନବାଡିର ଟିଚର ବାହାରିଥିଲା ନା ସ୍ ଯକି ରୋଷେଇ କରିବୁ ଯେ ହେଇ ଦରକାର ପ୍ଲସ ଟୁ ବା ଆସ
ହଁ ସେଇଟା।
ମାନେ ଧୀରେ ଧୀରେ ଯୁଗ ପୁରା ବଦଳୁନି କି ବହୁତ ବି ଲୋକ କମ୍ପିଟି ସନ ପୁରା ବହୁତ ଜୋରରେ ବାହାରୁଛି।
ନାଇଁ ଆଜିକାଲି ସୋସାଇଟି ରେ ବି ଗୋଟେ ନାଁ ରଖିବାକୁ ହେଲେ ଟିକେ ଅଧିକ ପଢ଼ା ହବା ଦରକାର ନହେଲେ ଭାବୁଛନ୍ତି କି ସରକାରୀ ଚାକିରି ମାନେ ମାନେ ମାନେ ଭାବୁଛନ୍ତି ଲୋକଙ୍କ ମାଇଣ୍ଡ ସେେଟ୍ ସେମିତି ହେଇଗଲାଣି କି ହେ ସେ ସରକାରୀ ଚାକିରି କରିଛି ବେଶୀ ପଢି ନଥିବ ତାକୁ କଥା କହି ଆସୁନ ଥିବ ହେଲେ ସେଠି ସେଇଟି କ୍ୱାଲିଫିକେସନ ଟା ଭଲଥିବ। ସେ ଭାବିବେ କି ଯା ହଉ ସିଏ ଚାହିଁଛି କ ସରକାରୀ ଚାକିରିରେ ଭଲସେ କରିକି ରହିବ ବୋଲି ମାନେ ଘର ପାଖରେ ଟିକେ ଭଲ।
ବି ଇ ଡି କରିବେ?
ନାଇଁ ନାଇଁ ମୋର ଏଇ ପ୍ରିପାରେସନ୍ ହିଁ ନାଇଁ ମୁଁ ବିଡ଼ି କରିବିନି ଏଇ ପ୍ରିପାରେସନ୍ ହିଁ ଚାଲିବ ଆମ ଘରେ ଟିକେ ହେଁ। ପଇସା ପତ୍ର ସେମିତି ଟିକେ ଖର୍ଚ୍ଚ କରିବାକୁ ଚାହୁଁନି ସେଥିପାଇଁ।
ହଁ ଆମର ବି ତ ସେଇଆ ଆଉ ମୁଁ ବି ସେଥି ପାଇଁ ଘରେ ହିଁ ରହିକି କୋଚିଂ ନେମି। ଅନଲାଇନ୍ ରୁ ଆଉ ସମୟ ଖରାପ ଆଉ କଣ କରିବୁ।
ଆଉ କଣ ଆଜ୍ ଆପଣଙ୍କୁ ନନଭେଜରେ କଣ ଭଲ ଲାଗେ ବେଶୀ ଆଇଁଷରେ କଣ ଖାଇବାକୁ?
ମୁଁ ମାଛ ଖାଏନି କିନ୍ତୁ ମୋର ଚିକେନ କଷା ଚିକେନ ଝୋଳ ଏଇଟା ସବୁ ଭାରି ପସନ୍ଦ ଆଉ ମୋ ଫାଷ୍ଟ ଫୁଡ଼୍ ତ ବହୁତ ପସନ୍ଦ।
ଆ
ସବୁ ଫାଷ୍ଟ ଫୁଡ ରେ ମୋମୋ ରୋଲ ସବୁ ଠୁସି ପକାଏ।
ହେ ହେ ହେ ଫାଷ୍ଟଫୁଡ ତ ସମସ୍ତଙ୍କୁ ପସନ୍ଦ କିନ୍ତୁ ଆ ହଉଛି ମାନେ ସେଇଟା ମତେ ବି ପସନ୍ଦ ମୁଁ ବି ଖାଏ କିନ୍ତୁ ମାନେ ଭବିଷ୍ୟତରେ ମାନେ ଏମିତି ସିଚୁଏସନ ଆସିବ ସମସ୍ତେ ଛାଡିବେ। ତ ସେଇଥିପାଇଁ ବି ଏବେ ଖାଇଦିଅନ୍ତୁ ଚଳିବ।
ହଁ ମୁଁ ନା ମୁଁ ଏଇ ସାଇ ବାବାଙ୍କ ବ୍ରତ କରୁଥୁଲି ଯେ ସେଇଟା ଛାଡିଥିଲି ଦି ତିନି ମାସ ଆଉ ପୁଣି ଏବେ ଶ୍ରାବଣ ମାସ ଆସି ସେୟା ବି ଛାଡ଼ିବି ଅଁ ମାସେ ଭଳିଆ। ହୁଁ ତ ଆମ ଘଲ ଲୋକ କହୁଛନ୍ତି ଆଉ କେ ଆଇଁଷ ଖାଉଛୁ ଛାଡିଦେବ ପୁରା।
ନାଇଁ ନାଇଁ ମାନେ ଏଇଟା ବୟସ ଖିଆପିଆ ବୟସ ଆଇଁଷ ଟା ଏଇ ବୟସରେ ଖାଇଦେଲେ ହିଁ ଭଲ କାହିଁ ଆଉ ଅଯଥା ମାନେ ଛାଡ଼ିକି ଅଯଥା ବେକାର କାଇଁ ଏମିତି ବି ତିରିଶ ପଇଁତିରିଶ ବର୍ଷ ହେଲେ ସମସ୍ତେ ଛାଡ଼ିବେ। ତାପରେ ଦେହ ଖରାପ ତ ଆଜିକାଲି ମାନେ ଅନ୍ୟ ମଙ୍କୁ ଦେ ଖିକି ଡର ଏତେ ଲାଗୁଛି ଯେ
ଆଜି କାଲି ଅଗରଦାରୀ ଦେହ ଖରାପ ଛୋ ଛୋଟ ଛୁଆ ଆମ ଗାଁ ରେ ପୁରା କହୁଛି ଯୋଉଟି ଛୁଆଟେ କୁଲ୍ଡରୀଙ୍ଗସ ପିଇ ଦେଲା ସେଟା କଣ କହିଲ ମାନେ ତାର ଡେଟ ପଳେଇଥିଲା ହେଲା। ତ ଡଟ ପଳେଇଥିଲା ସେ ଛୁଆଟା ପିଇଦ ଦେଲା ସେ ଛୁଆ ଟା ଜାଣିଛ ନାଇଁ ଟାର ପାରାଲିସିସ୍ ଭଳିଆ ହେଇଯାଇଛି। ସେ ହସ୍ପିଟାଲରେେ ତାର କେଜାଣି କେତେ ଲକ୍ଷ ଟଙ୍କା ସରିଲାଣି।
ଓହୋ ମାନେ ଫୁଡ ପଏଜନ ହେଇଯାଇଛି ତାହେଲେ ଏମିତି ଛୋଟ ଛୋଟ ଜିନିଷକୁ ମାନେ ନଜର ନ ରଖିଲେ ତ ଏମିତି ହବ ଆଉ ହୁଁ ମୁଁ ତ ଥରେ
ଶୋଡା ନା।
ହଁ ମାନେ ଛୋଟ ଛୁଆ ଟା କେତେ କଷ୍ଟ ପାଇବ ମାନେ ଏକେ ତ ପଇସା ବି ଯିବ କଷ୍ଟ ବି ପାଇବ ପୁଣି ଭବିଷ୍ୟତରେ କଣ ଭଲମନ୍ଦ ହେବ କି ସେ ଟା ପୁଣି ଆହୁରି ଅସୁବିଧା।
ସିଏ ତ ପୁରା ପାରାଲିସିସ୍ ଭଳିଆ ଅକର୍ମ ଭଳିଆ ହେଇଗଲା ଆଉ ତା ଦେହରୁ ଧୀରେ ଧୀରେ ପୁରା ୱିକ୍। କିଏ ଯାଉଛି ସେ ପୁରା।
ହଁ ନାଇଁ ସେଟା ତ ହବ ଭଗବାନ କରନ୍ତୁ ସେ ଜଲଦି ହିଁ ଭଲ ହେଇ ଯାଉ ଆଉ ଆପଣ ବିରଜା ହେରିକା ବିରଜା ମାଙ୍କ ମନ୍ଦିର।
ଶିବ ମୁଁ ଯାଜପୁରରେ ହେଇକି ମୁଁ ବିରଜା ମନ୍ଦିର ଆଜିଯାଏ ଯାଇନି। ମୋ ସାଙ୍ଗ ମାନ ମୋର ବହୁତ ହସନ୍ତି। ଆମ ଘର ଟା କଣ କହିଲ ଏପଟ ଟେ ଲାଇନ୍ ରେ ମାନେ ଯାଜପୁର ଡିଷ୍ଟ୍ରିକ୍ଟ ସିନା ଆମ ଘରଟା ପୁରା କେଉଁଝର ଆଡ଼କୁ। ମାନେ ମୁଁ ଯେ ହେନେ ଯାଇଛି ତାରିଣୀ ମା ଙ୍କ ମନ୍ଦିର ସାନ ଘାଗରା ବଡ଼ ଘାଗରା ଇଆଡ଼େ ସବୁ ବେଶୀ ବୁଲାବୁଲି ଆମ ମାନଙ୍କର।
ହ ହଁ ହଁ।
ମାନେ ଆମର କହିବାକୁ ଗଲେ ପୁରା ବର୍ଡରରେ ଆଉ କେଉଁଝର ଆଉ ଯାଜପୁର ର ଆଉ।
ହଁ ହଁ ବୁଝିଲି ଆଉ ହଁ ହଁ ଚଳିବ କେବେ ଗୋଟେ ଗଲେ ବୁଲି ଦେଇକି କି ଆସିବେ ମାଆଙ୍କ ପାଖରେ ଆଉ।
କେବେ ଲାଗୁଛି ଆଉ ଯେବେ ଲାଗିବ ଯିବା ଆଉ।
ହଁ ଆପଣ ଏଇ ଯଉ
ହଁ ଧାମନଗର ଧାମନଗର ମାନେ ପୁରା ଯାଜପୁର ସାଇଡ କହିଲେ ଚଳେ ଆଉ।
ହଁ ହଁ ବାସଦେବପୁର ଆଡ଼େ ଆଉ ଧାମନଗର ଆଉ।
ହଁ ବାସଦେବପୁର ଧାମନଗର ସେଇ ଲାଇନ ରେ ଆଉ ମାନେ ଧାମନଗର ତ ମାନେ ଯାଜପୁର ଟାଉନ ତାପରେ ଧାମନଗରଟା ପଡ଼ିବନି କି ଯାଜପୁରଟା ପୁରା ମାନେ ବହୁତ ବନ୍ଧୁବାନ୍ଧବ ବି
ସେଇ ଯୋଉ ଯୋଉ ବଡ଼ ଶିବ ଲିଙ୍ଗ ଟା ସେଇଠୁ ପାଖରେ ଆପଣଙ୍କ ଘର।
ପୁର ଯାଜପୁରର ବଡ଼ ସିଂ ବଡ଼ ଲିଙ୍ଗ କଥା କହୁଛନ୍ତି ନା ଯୋଉ ଇଏ ଠି ବଡ଼ ଲିଙ୍ଗ ମାନେ ଯୋଉ
ନା ନା ଏଇ ଯାଜପୁରରେ ଏବେ ଗୋଟେ ଭାନ ଏ ଯୋଉ କରିନାହାନ୍ତି ବହୁତ ହାଇଟ୍ ର ଗୋଟେ ଲିଙ୍ଗ ଟେ
ନା ନା ସିଏ ବି ଯାଜପୁର ଟାଉନଠୁ ଟିକେ ବାଟ ହବ। ସିଏ ବି ଯାଜପୁର ଟାଉନ ହଁ ମାନେ ଆମର ବି ସେଟା ପାଖ ନୁହଁ ଆମର ତ ଭଦ୍ରକ ମାନେ ଭଦ୍ରକ ଡିଷ୍ଟ୍ରିକ୍ଟ ରହିଲା ନା ମାନେ କଡ଼ା
ତାଠୁ ତାଠୁ କେତେ ଦୂର ପଞ୍ଚଲିଙ୍ଗେସ୍ୱର୍ ଠୁ?
ପଞ୍ଚଲିଙ୍ଗେଶ୍ଵର ମାନେ ବାଲେଶ୍ୱର?
ଆଜ୍ଞା।
ବାଲେଶ୍ଵର ତ ବହୁତ ବାଟ ହବ। ହଁ କାହିଁକିନା ଆମର ଯାଜପୁର ମାନେ ଯାଜପୁର ପାଖରେ ନା ପୁରା ମାନେ ଭଦ୍ରକ ର ପୁରା ଏଣ୍ଡରେ କହିବାକୁ ଗଲେ ହଁ ପଞ୍ଚଲିଙ୍ଗେଶ୍ୱର ତ ବହୁତ ବା ଟ ହବ ପଞ୍ଚଲିଙ୍ଗେଶ୍ଵର ତ ମୁଁ ଥରେ ମାତ୍ର ଯାଇଛି ଛୋଟ ଛୋଟ ହେଇଥିଲି। ଏବେ ଆଉ ବି ଯାଇନି ହୁଁ ଆମର ଏପଟେ
କୋଉଠି ପଢୁଥିଲେ?
ଏଇ ଭୁବନେଶ୍ଵରରେ ମହର୍ଷି କଲେଜ ରେ ଆଉ ପ୍ଲସଟୁ ବିଜେପିରେ। ଆଉ ତ ଏଇଠି ବିଜେପିରେ
ଓହୋ।
ହଁ ଆମର ତ ଟୋଟାଲ ଛୋଟବେଳୁ ସବୁ ରହିଲୁ ନା ଏଠି ମାନେ ଭୁବନେଶ୍ୱର ଆଡ଼େ ବାପା ଏଠି ଦୋକାନ କରିଛନ୍ତି। ତା ହଉ
ଓହୋ ଆପଣ ମାନେ ଏବେ ବି ସେ ଭୁବନେଶ୍ୱରରେ ଅଛନ୍ତି?
ହଁ ହଁ ଆମେର ଏଇଠି ହିଁ ରହିଛୁ। ଆମେ ଛୋଟବେଳୁ ତ ଏଇଠି ଅଛୁ ବାପା ନା ନା ଚାକିରି ନାହିଁ ଆମ ବାପା ଦୋକାନ କରିଛନ୍ତି ଗ୍ରୋସରୀ ଦୋ କାନ ତ ଆମେ ଅଛୁ ଆଉ ଛୋଟ ବେଳୁ ଆଉ
ଆଉ ସେଇଠି ତ ପୁରା ପର୍ମନେଣ୍ଟ ଭଳିଆ ରହିଗଲଣି ଆଉ।
ହଁ। ହଉ ତାହେଲେ ହଉ ମୁଁ ରଖୁଛି ଆମେ ଆଉ ଟିକେ ପରେ କଥା ହବା
ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ଆ ହଁ ହଉ
ହୁଁ